ଏଇ ଏଇଠି ବସିଥିଲି, ତୁ ?
ଓ ଏଇନେ ତ ଗାଧେଇକି ଆସିଲି ଆଉ।
ଅହ, ଏ ଆମର ଖୁଦୁୁରୁକୁୁଣିରେ ମିଟିଂ ହୋଉଥୁଲା ଯେ, ସେଇଠି ବସିଥିଲି ଆଉ।
ହଁ ହଁ, ତମର ସବୁ କର?
ଆମେ ଏ , ଆମେ କଣ ସେ ସଖାଳୁ ଉଠିକି ଫୁଲ ତୋଳିଆକୁ ତ ଯାଉ, ସେଇଥିରେ ତ ଅଧିକ ମଜା ଲାଗେ ଆଉ।
ହୁଁ। ପର କେତେ କେତେ ଦିନ ତମେ ପୂଜା କର?
ଆମର ଆମର ହୁଏ ପାଞ୍ଚ ପାଳି ହୁଏ, ରବବାରକୁ ରବବାର।
ପାଞ୍ଚ ପାଳି କୁ, ରବବାରେ କୁ ରବ ବା ରେ? ହଉ ପାଳି। ଆଉ ଫୁଲ ଖାଲି ତୋଳିବ ଆଉ, ତମେ ମଜା କର, ଖୁଦୁରୁକୁଣୀ ଝିଅ ପିଲାଙ୍କ ତ ପର୍ବ ଗୋଟେ, ପର୍ବ କୋଉଚି, ଗୋଟେ ପୂଜା ହା ହୁଁ।
ଦେଖିଆ ଏଇଥର କ
ସାଇରେ ପୂଜା କରନ୍ତି?
ଆମର ଅ, ଦଶ ବାର ଜଣ ଅଛନ୍ତି ଆଉ। ଆଉ ଛୋଟ ଛୁ ଛୁଆ ଜାହା ଯେତିକି ଅଛନ୍ତି ଆଉ, ଏଇଥରକ ଭାବୁଚୁ ଟିକେ ଭଲ କି କରିବୁ ବୋଲି ପୂଜା।
ହଁ ଅଁ
ହଁ ଅଁ, ଅଧିକ ଟିକେ ଡେକୋରେସନ କରିବୁ ବୋଲି ଭାବୁଚୁ, ଆଉ, ଦେଖିଆ ଏଇ ଥରକ ବଡ ମୂର୍ତ୍ତି ଟିକେ ଆଣିବା ଆଉ।
ହଁ ବଡ ମୂର୍ତ୍ତି ଆଣ, ତମ ଗାଁରେ କେତେ ଏ ଟା ମୂର୍ତ୍ତି ହୋଉଥିବା ତଥାବି?
ହୋଉଥିବ ଅ ଅଲଗା ଅଲଗା ସାଇରେ ଅଲଗା-ଅଲଗା କରୁଚନ୍ତି ନା, ଆମ ସାଇ, ଆମ ସାହି ଫୁଣି ଆହୁରି ଦି ତିନିଟା ସାଇ ଅଛି ଏମତି। କରୁଚନ୍ତି ତଥାପି କରୁଚନ୍ତି ତଥାପି, ପାଞ୍ଚ-ଛଅଟା ତ କରୁଚନ୍ତି ଏମିତି ଅଲଗା ଅଲଗା।
ହଁ କରୁଥିବେ ଆଉ। ସବୁ ପ୍ରକାର ସମତଙ୍କ ଭସାଣି-ଫସାଣି କରନା?
ନାଇଁ ମ, ସେତକି ପଇସା କାଇଁ ଏକାଠି କରିଥିଲେ ଗାଁଟାଙ୍କର ଗୋଟିଏ ମୂର୍ତ୍ତି ହେଇଥିଲେ, ହଁ ଭଲ କି ଟିକେ ପୂଜାଟା ହୁଅନ୍ତା, ସେମିତି ଭସାଣି ହୁଅନ୍ତା, ଆଉ କଣ ଏତିକି ଚ ଗୋଟିଏ ସାହିରେ ଜଣେ କରୁଚନ୍ତି, ଆଉ ଏମିତି ଅଲଗା ଅଲଗା ବା ହେଇକି ରହିଲେ, ପୁଣି ପଇସା ଦେଖିଆକୁ ପଡିବ ନା ଆଉ।
ସବୁ କ ସମ ସବୁ ଛୁଆ ଛୁଆ କିଛି କମ ପଇସା ଦୋଉଥୁବେ, ବଡ ପିଲା ଅଧକ, ମିଟି ଫିଟିଂ କରି। ଅ ଆ, ଆଦାୟ କରଥିବ ଆଉ।
ପୁଣି ଛୋଟ ଛୁଆଗୁରା ଅଛନ୍ତି। ସେମାନଙ୍କଠୁ ଆଉ କଣ ଅଧିକ ଅଧିକ ଆଣିପାରିବୁ କି?
ଆଉ ଏପାଳି କଣ, ଡିଜେ ଫିଯେ ଆଣିବ ନା କଣଭାବିଚ?
ଦେଖିଆ, ପଇସା ହେଲେ ଆଣିବୁ ବୋଲି ଭାବିଚୁ, ଭସାଣି ଟା କରିବୁ ବୋଲି ଭାବିଚୁ। ଦେଖିଆ କଅ ହୋଉଚି ଆଉ।
ସେଠି ଛୁଆଙ୍କୁ ଧରି କି ନାଚ ଗୀତ କର ।
ହଁ-ଅଁ, ସେଇଟା ତ ହୋଉଚି ସବୁବେଳେ, କିନ୍ତୁ ଏଇଥରକ ଦେଖିବା ପ୍ରାଇଜ ରଖିବା ଆଉ।
ହଁ ରଖିଲେ ଟିକେ ଭଲ ହବ। ପିଲା ବି ଖୁସି ହେବେ।
ହୁଁ ଆଉ ତମ ଆଡେ କେମିତି କଣ ହୋଉଚି।
ଆମ ଆଡେ ସେଟା ତ ହୁଏ ସବୁ ଆମ ସାହିରେ ଟିକେ ବଡ ବଡ ଡେକୋରେସନ କରନ୍ତି ଆଉ।
ହୁଁ ହୁଁ ଅଧିକ ଛୁଆ ଥିବେ ଆଉ।
ହଁ ବୋହୁତୁ ମେ-ମେଢ ହୁଏ ଏ-ଭସାଣି କରନ୍ତି ଏଇ ଗୋଟେ ଦିନରେ ଆଉ।
ଉଁ ହୁଁ
ଆମର ଏଠି ଛୁଆ ଟିକେ ଅଧିକ ପିଲାକୁ ସମସ୍ତଙ୍କ ଘରେ ଏଥର ପଇସା ହେଇଗଲାଣି ସବୁ ଛୁଆରା ଚାକିରି ଫାକିରି ଲାଗିଗଲାଣି ଦୋଉଚନ୍ତି ଯାହା କିଛି ଆଉ।
ତ ସେଇଥିପାଇଁ ଆଉ ଆମ ଆଡେ କାହିଁ ସବୁ ଅଛନ୍ତି ଘରେ ବସୁଛନ୍ତି କାହାର କିଛି କାମ ନାହିଁ ଆଉ କିଏ ବି ଦବ ଅଧିକ ପାଞ୍ଚଶହ ଛଅଶହ ହଜାର ଭିତରେ ଦେବେ ଯେ ଆଉ କିଏ ଅଧିକ ଦବ। ଦେଇ ଦେଇ
ସେଇତ ଚାଲଚି ଆଉ ଭୋଜିଭାତ କରନା ନାଇଁ।
ନାଇଁ କରୁନୁ ତ କେବେ କିନ୍ତୁ ଏଇଥରକ ଭାବୁଚୁ କରିବୁ ବୋଲି। ଭାବୁଚୁ ଦେଖିଆ ପଇସା ସେଇ ଅନୁସାରେ ହେଲେ ଯଦି ନହବ ତାହେଲେ ଡିଜେରେ ଯଦି ନହବ ଧସାଣି ଯଦି ନ କରିପାରିବ ଦେଖିବାକୁ ଭାବୁଛୁ ଦେଇଦବୁ ମୁୁ ଗାଁରେ ଖାଇବାକୁ ଦବୁ।
ହୁଁ ଖାଇବା ତ ଆମର କଣ କରନ୍ତି ଯାହା ତ ଗାଁରେ ଖାଇବାକୁ ଦିଅନ୍ତି ଦିଅନ୍ତି ଯାହା ପଇସା ବଳେ ସେଇ ଛୁଆ ସବୁ ଏକାଠି ହେଇକି ଗୋଟେ ଦିନ ଭୋଜି କରନ୍ତି।
ଉଁ ହୁଁ
ଭଲ ତାଙ୍କର ଗୋଟେ ଖୁସି କରୁଚନ୍ତି ଆଉ।
ଆଉ କଣ ଖାଆ ପି କରୁଛୁ।
ମୁଁ ଏଇ କିଛି ଖାଇନି ସକାଳୁ ଏଇନା ଗାଧେଇକି ଆସିଲି ବ୍ରଶ କରିକି।
ଓ ହୋ ଜଲ୍ଦି ଉଠି ପଡ଼ୁଚୁ ବୋଧେ।
ତୁ କଣ ଖାଇଥିଲୁ?
ଏଇ ମୁଁ ଖାଇଥିଲି ଟିକେ ଛତୁଆ ଖାଇଥିଲି ବ୍ରସ୍ କରି ସାରିକି ଦେଖିଆ ଆଉ ଟିକେ ଗଲେ ଗାଧେଇ ଯିବି ଆଉ ଖରା ଏତେ ଯୋରେ ହୋଉଛି ଏଇନା ଗାଧେଇବାକୁ ଇଚ୍ଛା ହଉନି। ପୁଣି ଝାଳ ବାହାରିବ ଅବାଗିଆ ଲାଗିବ।
ସଟାତ ଦେହ ପାଇଁ ଭଲ ଆଉ। ଛତୁଆ ଖାଆଇକି ଯୋଉ ଉଁ ଗରମ ହୋଉଛି ଏବେ
ହଁ
ଖରା ଦିନକୁ ପା ପେଟ ଥଣ୍ଡା କରିବା ପାଇଁ ନାଣ୍ଡିବଗୁଲି ପାଣି ଟକେ ପିଇଉଥୁବୁ। ଭଲ ଦେହ ପାଇଁ ମିଶରି ପାଣି ତା ବତୁରେଇ ସବୁବେଳେ ପିଇବୁ।
ସକାଳୁ ମିଶିରି ପାଣି ତ ପିଉଛି ଆଉ।
ହଁ ଭଲ
ଆଉ ଦେହପାଆ ସମସ୍ତ ତମ ଘରେ ଠିକ୍ ଅଛି।
ହଁ ଠିକ ଅଛି। ସମସ୍ତେ ପୁରା ଭଲ।
ତମ ଆଡ଼େ ବର୍ଷା କାଲି ହେଇଥିଲା?
ବର୍ଷା ହେଇନଥିଲା ଉଠେଇଥିଲା ପବନ ଜୋରେ ଥିଲା କିନ୍ତୁ ହେଇନି ଟୋଟାଲି।
ଓହୋ ବର୍ଷା ହେଇନି ତାହାଲେ ଆମ ଆଡ଼େ ବି ତ ସେଇୟଆ କାଲି ଜୋରରେ ପବନ ହେଇକିନା ଗଛ ଭାଙ୍ଗି ଯାଇଚି ଲାଇନ ଫାଇନ୍ ଆସିନଥିଲା
ହଁ ପା ସେମିତି ହୋଉଚି ଗଛ ଫଛ ଏବେ ଯୋଉ ବର୍ଷା ପବନ ହୋଉଚି ତାାହା ଘର ଗୋଟେ ନୋଉଚି ଏମିତି ହୋଉଚି ଆ। ଖୁଦୁରୁକୁଣୀ ତମର ଭୋଗ ଦୋଉନ।
କଣ?
ଖୁଦୁରୁକୁଣି ଓଷାରେ ତମେ ଭୋଗ ଦୋଉନ ପିଲାଙ୍କୁ‌?
ହଁ ଦୋଉ ନାଁ।
ଭୋଗ ତ ଭଲ ଆମେ ତ ଅନଉ ଭୋଗ ଖାଇବା ପାଇଁ। ରାତି ବାରଟା ହେତେ
ଲାଷ୍ଟ ପାଳିଟା ସବୁଠୁ ଅଧିକ ଭଲ ଲାଗେ। ଅଧିକ ବି ଭୋଗ କରନ୍ତି ତା ସହିତ ଉଁ ଯୋଉ ରାତିଟା ଆଙ୍କ ବସିଥିବୁ ଅନେଇକି ବସିଥିବୁ ନାଚ ଗୀତ କରିବୁ।
ହଁ ତମର ତ ଖୁସି।
ପୁରା ରାତି ପୁରା ସଖାଳ ପାଇଲା ପର୍ଯ୍ୟନ୍ତ ନାଁ ବସିକିନି ନାଚୁଥିବୁ।
ଅଁ ହଁ ଆମ ଆଡେ ସେ ଉଁ ସେଇ ଗଣେଶ ପୂଜା ବି ସେଇ ଟାଇମରେ ପଡେନେଇ କି ତା ପୂର୍ବରୁ କିଛି ଦିନ ପୂର୍ବରୁ ଲାଷ୍ଟ ଓଷା ତମର ଯୋଉ ଆମ ଗାଁ ଉଁ ସେଇ ଦିନ ଭସାଣି ହୁଏ।
ସେଇଟା ତ ସ ପୁଅ ପିଲାଙ୍କର ସେଇଟା ଟା ତ ଗୁଣ ଆଉ।
ସେଇ ତ ଆଉ
ଖୁଦୁୁରକୁୁଣି ଲାଷ୍ ତେଳୁକୁ ସବୁବେଳେ ଭସାଣି କରନ୍ତି ଆଉ। ଠାକୁରଙ୍କୁ ରଖିଥିବେ ସେ ତିିକ ପର୍ଯ୍ୟନ୍ତ ଖୁଦୁରୁକୁୁଣୀ ଲାଷ୍ଟ ପର୍ଯ୍ୟନ୍ତ।
କିନ୍ତୁ ଏଇ ଆମର ଏଇ ବର୍ଷ ଶୀଘ୍ର ଟିକେ ହେଇଗଲା ଆଉ।
ଉଁ ହୁଁ।
ଆଉ କଣ ଖବର?
ହଁ ସେମତି ସବୁ ଭଲ ଆଉ ଦେଖିବା ଖରା ଛୁଟି ହେଲେ ଦେଖିବା ଯିବା ଗାଁକୁ ଆଉ।
ହଁ ଆସିବୁ ଆଉ। ଖରା ଛୁଟି ତମର ହେଇନି ଆଜି ଯାଏଁ?
ନାଇଁ ପା ଏଇ ଯୋଉ ଉଁ ସେ କୋହୁଚନ୍ତି ଅନଲାଇନ କ୍ଲାସ କରିହବନି ଇଏ କରିହବନି ଆଉ ସେଇ ଯୋଗୁ ପକେଇକି ରଖିଚନ୍ତି ଏପର୍ଯ୍ୟନ୍ତ।
ହଁ ତୋ ହଷ୍ଟେଲରୁ ପଳେଇଆସ। ଖାଇବା ପିଇବା ତୋର ହଷ୍ଟେଲ ଭଲ।
ହଁ ଭଲ ଯେ କିନ୍ତୁ ଏଇ ଯୋଉ ମିଳୁନି ଗ୍ୟାସ ମିଳୁନି କୋଟେ କୋଟ ଦ ଏନ୍ତି ଚୁଡ଼ା କଦଳୀ ଦୋଉଚନ୍ତି ଖାଇବା ପାଇଁ। ଚୁଡ଼ା କଦଳୀ ଖାଇକି ରଉଚୁ‌।
ହଁ ସେମିତି ଖାଇବ ଆଉ କଣ କରିବ ଚୁଡ଼ା କୋଦଳୀଟା ଦେବା ପାଇଁ ଭଲ।
ଭଲ ଯେ କିନ୍ତୁ ସବୁ ପୁରା ଗୋ ଗୋଟେ ଗୋ ଉଁ ଗୋଟେ ଗୋଟେ ଦିନ ପୁରା ସେଇଟା ଖାଇକି ରହୁଚୁ ନାଁ।
ଉଁ ତ ତୁ ପେଳେଇ ଆସୁନୁ ନହେଲେ।
ଯିବି ହାରି କେମିତି କ୍ଲାସ ହୋଉଚି କ୍ଲାସ ନ କଲେ ପୁଣି ଅସୁବିଧା ହବ ନାଁ। କଣ କରିବା ଦେଖଆ। ଆମେ ଅଛୁ ବୋହୁତ ଛୁଆ ଅଛୁ ଆମ ଉପର ବଡ଼ ଭାଇ ଭୋଉଣୀ ମାନେ ବି ସେମାନେ ବି ଅଛନ୍ତି। ସେମାନେ ଯାହା ଯେତିକି ଦରଖାସ୍ତ ଦେଇକିନା ଯାହା ଯଦି କହନ୍ତେ ହଁ ଯାଆନ୍ତୁ ହାରି। ତାଙ୍କ କଥା ବି ଶୁଣୁନାହାନ୍ତି‌।
ଏ ଭାଇ ଏମିତି ପୁରା କରୁଛନ୍ତି ଆଉ। ତମ ଘର ଲୋକ କମ୍ପ୍ଲେନ୍ କରୁନାହାଁ
କମ୍ପ୍ଲେନ କିରିଲେ କଣ ହବ ସେ କୋଉ ଶୁଣିବାର ଅଛନ୍ତି। ସେ ତ ଆମ କଥା ଶୁଣୁନାହାନ୍ତି ଘର ଲୋକ ଏଇଠି ଥାଇକି କ କହିଲେ କଣ ହବ।
କେତେ ପଇସା ନୋଉଚନ୍ତି?
ଆମର ବର୍ଷକୁ ନୋଉଚନ୍ତି କେତେ ଅ ପଚସ୍ତରୀ ନୋଉଚନ୍ତି।
ପଞ୍ଚସ୍ତରୀ ର ଉପ ମା ଏତେ ନେଇ ଯଦି ଏମିତି ଖାଇବାକୁ ଦେବେ? ଲାଭ କଣ?
କଣ କରିବା ଆଉ କିଛି କରିହବନି ଏଇଠି ତ ପଢିଲୁଣୁ।
ପଢିଦେ ଆଉ ତୋର କେତେ ଆଉ କେତେ ବର୍ଷ ରହିଲା?
ମୋର ଆଉ ଗୋଟେ ବର୍ଷ ରହିଲା।
ଚାଲିଶ ହଁ ସରିଯିବ ଚାହୁଁ ଚାହୁଁ ସରି ଯୋ। ବର୍ଷା।
ଆଉ ତୁ କଣ ପରୀକ୍ଷା ପାଇଁ ପା ଦେବୁ ବୋଲି କହୁଥିଲୁ କଣ ହେଲା।
ପରୀକ୍ଷା ତ ଦେଇଛି ଦେଖିଵା ଯାହା ଭଗବାନଙ୍କ ଇଚ୍ଛା।
ଦେଖିବା କଣ ହଉଛି ଆଉ ହଉ ମୁଁ ଯାଉଛି ମୋର ଏଇନା କ୍ଲାସ ଅଛି ମୁଁ ଯାଉଛି ବାହାରିକି ଯିବି।
ହଉ ଯାଅ ଆଉ ରହୁଛି ତାହେଲେ ଆଉ।
ହଁ ହଁ।
ପରେ କେତେବେଳେ କଲ୍ କରିବି ଆଉ।
ହଉ।